ହାଲୋ ହଁ ମୁଁ କଥା ଶୁବୁଛି?
ହଁ ଶୁଣିପାରୁଛି କୁହ?
ହଁ ହଁ ନାଇଁ ଏଇ ଟିକେ ପୁଅ ହଇରାଣ କରୁଛି ଆଉ କଣ କରିବା ଛୋଟ ଛୁଆ।
ତମେ ତା ପାଖରେ ରହୁଛ ସବୁବେଳେ ନୁହଁ।
କଣ କରିବ ଟିକେ ଛଅ ମାସ ଯାଏ ଛୁଆଙ୍କୁ କିଛି ଏତେ ଲାଗିବନି। ନହେଲେ ହଇରାଣ ତ ଆଉ କଣ କରିବା।
ହଁ ଏବେ ଛୋଟ ପିଲା ନା ତାକୁ ଟିକେ ଜଗିବାକୁ ପଡୁଥିବ ତା ପାଖରେ ରହିବ।
ଛୋଟ ଛୁଆଙ୍କର ଏବେ ଆଗେ ଛୁଆ ରହିଯାଉଥିଲେ ସମସ୍ତେ ମିଶିକି ରହୁଥିଲେ ଏବେ ଟିକେ କଣ କାଳେ ପାଟିରେ କଣ ପୂରେଇଦବ। ଢୋକି ପାରିବନି।
କଣ ଖାଇଦେବ କାଳେ।
ହଁ ଇଆଡୁ ସିଆଡୁ ବିଷାକ୍ତ ଜିନିଷ ଏଇ ପୋକ ପୋକ ଏଇ ବର୍ଷା ଦିନ ତ ଦେଖୁଛ ପୋକ ଫୋକ ଯାହା ହେଲେଣି। କ କେତେବେଳେ କଣ ପାଟିରେ ପୁରେଇଦବା ସେଇଟା ଗୋଟେ ହଇରାଣ।
ତୁମେ ରୋଷେଇ କରିସାରିଲଣି?
ହଁ ରୋଷେଇ କଲି ସକାଳୁ ତ ମୁଁ କଣ କରେ ତା ପୂର୍ବଦିନ ଟିକେ ଯାହା ତା ପରଦିନ ବନେଇବାର ଥିବ ସେଇଟା କାଟିକିରି ପରିବା ଫରିବା ଟିକେ କାଟିକିରି ଭଜା ଧନିଆ ବନେଇବି ତାକୁ ପାଇଁ ପରିବା କାଟିକିରି ଟିକେ ଗୋଟେ ଧୁଆ କରିଦେଇକି ରଖିଦିଏ ଫ୍ରିଜରେ। ସକାଳୁ ଟିକେ ଟାଇମ ହେନେ ନା ବନେଇକି ଟିଫିନ ଦବା ପାଇଁ
ହଁ
ହେଇଥିପାଇଁ ମୁଁ ତା ପୂର୍ବ ଦିନ ଦିନ ଡାଲମା ବନେଇବି କାଲି ବ କହିଲି କି ବୁ ବୁଟର ବୁଟର ଡାଲମାଟା ଯେଉଁଟା ବନାଏ ସେଇଟା ବନାଅ କେବେ? ବୁଟ ଏଇ ଯେଉଁ ବୁଟ ଡାଲି ବୁଟ ଡାଲିରେ ଯେଉଁ ଡାଲମାଟା।
ବୁଟ ଡାଲମା ଯୋଉଟା କଖାରୁ ପଡିକି ହୁଏ।
ହଁ କଖାରୁ ଆ ଆମର ବି ଭଣ୍ଡା ପକାଉ ଏଇ ଯେଉଁ ଇଏ ଭଣ୍ଡା ଅମୃତଭଣ୍ଡା।
ଅମୃତଭଣ୍ଡା।
ହଁ ମୁଁ କାଲି ଯାହା କାଟି ଦେଇଥାନ୍ତି ମୋତେ ଟିକେ ଫାଙ୍କା ହେଲାନି ସେ ଫେରେ ଆଣ୍ଟି ଆସିଲେ ଟିକେ ରହିକି କଥାବାର୍ତ୍ତା ଏମିତି ହେଇଗଲୁ। ଆଉ ମୁଁ ନହେଲେ କାଟିଦିଏ ଡାଲମା ବନେଇବାର ଥିଲେ ଡାଲମା ପାଇଁ ଅଧିକ ପରିବା କାଟିବାକୁ ପଡ଼େନି କି।
ତାକୁ କାଟିଦିଏ ଭଜା ପାଇଁ କାଟିଦିଏ ଧ ତାକୁ କାଟିକିରି ଗୋଟିଏ ଧୂଆ କରିଦେଇକି ଫ୍ରିଜରେ ରଖିଦିଏ। ରଖିଦେଲେ କ ସ ସକାଳୁ ଉଠିଲ ଝାଡ଼ୁ ଫାଡ଼ୁ କଲେ ବି ତମେ ରୋଷେଇ ବସେଇବା ପାଇଁ ପରିବା କାଟି ପରିବା କାଟିବା ଟେନସନ୍ଟା ନଥିବ ଆଉ।
ହଁ।
ଆଉ ଯେତେବେଳେ ଫ୍ରିଜ୍ ଫ୍ରିଜ୍ ଟିକେ ଯେତେବେଳେ ନଥିବ ହେବେଳିଆ ଟିକେ ହଇରାଣ ଆଉ। ହଁ। ଆଉ କଣ ସେଇ ବୁଟ ଡାଲମା ବନେଇଲି ଆଉ କଲରା ଭଜା ଏଇସବୁ ଆଉ କଲରା ଖାଅ ନା ଖାଅନି?
ହଁ ମୁଁ କଲରା ଖାଏ।
ଆଉ କୋଉ ପରିବାଟା ଖାଅନି ନା ସେମିତି କିଛି ନାହିଁ?
ପ୍ରାୟତଃ ସବୁ ପରିବା ମୁଁ ଖାଏ।
ଓ ହ ସବୁ ଖାଇଲେ ଭଲ। ଆଉ କଣ କୁହ।
କଲରା ଭଜା ଡାଲମା କରିଛ ଆଉ କଣ କରିଛ?
ଆଉ ଏଇ ସାଲାଡ଼ ଆଉ ଏବେ ତ ଆମ୍ବ ସିଜନ୍ ଆମ୍ବ ଯେତେ ପାରୁଛ ଖାଅ ଆଉ।
ହଁ ଏତେ ଜଲ୍ଦୀ ରୋଷେଇ କରି ସାରିଲଣି ମାନେ ତମେ ଲଞ୍ଚ ପାଇଁ କରିସାରିଲଣି ଏତେ ଜଲଦି ମାନେ ଏବେ କିଏ ଖାଇବ ଲଞ୍ଚ?
ନାଇଁ ଲଞ୍ଚ ମୋତେ ଦବାକୁ ପଡ଼େ। ଆଉ ଉଁ ଅଫିସ୍ ନେବେ ନା।
ଓହୋ ତମ ସ୍ୱାମୀଙ୍କ ପାଇଁ।
ହୁଁ ଏ ସକାଳୁ ଅଫିସ୍ ନନେଲେ ମୁଁ ସେଇଥିପାଇଁ ବନେଇ ଦିଏ ଏକାଥରେ ଆଉ ସ କାଳୁ ବି ବନେଇ ଦେଲେ ଗୋଟେ ଏକାଥରେ ଯିବ ଟେନସନ୍।
ହଁ ସେଟା ବି ଠିକ୍ କଥା ତାପରେ ତମ ପିଲା ରହୁଚି ନା ପାଖରେ। ତମେ ଯେତେ ଜଲଦି କାମ ଆନସାର୍ ଦବ ସେତେ ଜଲଦି ତମେ ଉଁ ତା ପାଖରେ ରହିପାରିବ।
ଛୁଆକୁ ସମ୍ଭାଳିବା କେତେ ବଡ ଟେନସନ୍। ଆଗେ କେମିତି ଆଠ ନଅଟା ଛୁଆ ଏମିତି କେମିତି ସମ୍ଭାଳୁଥିଲେ ଯେ।
ତମର ଏମତି ହଠାତ୍ ବାହାଘର ହେଇଗଲା ଯେ?
ନା ହଟାତ୍ ନୁହଁ ଆମର ଖୋଜା ଖୋଜି ଚାଲିଥିଲା ଯେମିତି। ଆଉ ଜ ଇଏ ହେଇଗଲା ଆଉ କଣ କରିବା।
ହଁ ତାପରେ ମୁଁ ତମକୁ ଦେଖିଥିଲି ତାପରେ ଦେଖିଲା ବେଳକୁ ତମର ବାହାଘର ହେଇଗଲା। ମୁଁ କହିଲି ତମର ହୋଉ। ସେମିତି କିଛି ନାହିଁ ଏବେ ବୟସ ହେଇଗଲାଣି ଆଉ କଣ ବାଘଘର
ତମ୍ ତମେ ଗୋଟେ ଝିଅନା ତମର କେତେ ଭୋଉଣି?
ମୁଁ ଗୋଟେ ଝିଅ।
ହଁ ସେ ଗୋଟିଏ ଝିଅ ହେଲେ ମାନେ ଏମିତି ହେଲା ଧରିନିଅ ତମେ ଯେତେବେଳେ ଚାହିଁବ ବା ଆମେ ହେ ନା ଦି ତିନି ଜଣ ହେଇଥିପାଇଁ ଟିକେ କଣ କରିବା। ପଛକୁ ପଛ ଫୁଣି ରହିଲେ ଏବେ ତ ସମ ସ୍ତେ ଗୋଟିକିଆ ଇଏ ହେଲେନା।
ହଁ ତମେ ବୁଟ ଡାଲମା କେମିତି ବନେଇଲା ଟିକେ କହିଲ?
ବୁଟ ଡାଲମା କିଛି ନାହିଁ ମୁଁ ଯୋଉ ସକାଳୁ ଉଠିଥିଲି ବୁଟଟାକୁ ଟିକେ ଉଁ ହାଲୋ ସୁବିଲା କଥା? ଶୁବୁଚି ଶୁବୁଚି ମୋ କଥା ହଁ ହଁ କୋହୁଚି ଇଏ ଯୋଉ ବୁଟ ଡାଲିଟାକୁ ଅଧଘଣ୍ଟେ ଭଳିଆ ଭିଜେଇଦବ। ସେଟା ଟିକେ ଭିଜିଗଲେ ସିଜିବା ପାଇଁ ଗୋଟେ ଦିଇଟା ସିଟି ସିଜିବା ପାଇଁ ହେଇଯିବ। ତାକୁ ତାକୁ ଟିକେ ଭିଜେଇ ଦେଲେ ଆଉ ପରିବା ଯା ଯାଆ ତମେ ବନେଇବ ଭଣ୍ଡା ଯଦି ପ ପକେଇବ ନହେଲେ ବୋଇତାଳୁ ପକେଜଇବ ଆଳୁ ମୁଁ ଏଇଆକୁ ପକେଇଥିଲି। ପକେଇକି ପ୍ରେସର ମାରିଦବ ଡ୍ରାଉ ଲୁଣ ଆଉ ହଲ୍ ଇଏ ପକେଇକି ହଳଦୀ ପକେଇ ପ୍ରେସର ମାରଦବ ତାପରେ ଡାଲମା ଯେମିତି ଛୁଙ୍କ ମାରନ୍ତି ସେମିତି କରିବ ଆଉ।
ମସଲା ଦେଇକି କଲ ନା ମାନେ ଖାଲି ଛୁଙ୍କ ଦେଇକି କଲ?
ନା ମସଲା ଦେଇକି କଲେ ଭଲ ଲାଗିବ। ମୁଁ କିନ୍ତୁ ମସଲା ତ ଏବେ ଇଏ କରିପାରିବିନି ମୋତେ ଆଜି ତରତର ହେଲା ମୁଁ ପରିବା କାଲି କାଟିକି ରଖିିନଥିଲି।
ହଁ
ହୁଁ ହୁଁ ଟାଇମ୍ ପଳେଇଲା। ସେଇଥିପାଇଁ ମୁଁ ଆଉ କଣ କରିବି ସେ ଟାଇମ୍ ପଳିଲା ମସଲା ଆଉ କଲି ନାଇଁ ଡାଲମା ଯେମିତି ଛୁ ଙ୍କ ମାରନ୍ତି ଛୁଙ୍କ ମାରିଦେଲି।
ଆଉ ତମ ଘରେ ସମସ୍ତଙ୍କ ଦେହ ଭଲ ଅଛି?
ହଁ ସମସ୍ତେ ଏମତି ଓ ଉଁ ଦେଖିବ ସିଜନଟା ଗୋଟେ ଚେଞ୍ଚ ହେଲେ ପ ପାଗ ପରିବର୍ତ୍ତନ ହବ କି ନାହିଁ ସେଇଟା ଗୋଟେ ଉଁ ଯାହା ହେଲେ ଥଣ୍ଡା କାଶ ଏମତି ଭାରିବା।
ହଁ। ପାଗ ବଦଳିବ ମାନେ ଉଁ ଥଣ୍ଡା ଫଣ୍ଡା ଯାହା ହେଲେ ତ ଥଣ୍ଡା ଜର ହବ।
ହୁଁ। ଆଉ ବୁଲା
ତମ ଘରେ ଆଉ କିଏ କିଏ ଅଛନ୍ତି?
ଘରେ ଏବେ ଏଇ ଶାଶୁ ଶୁର ଏମତି ସବୁ ଆଉ ଆଉଁ ତ ସବୁ ବାହା ହେଇଗଲେଣି ହେନ୍ତି ଆ ଶାଶୁ ଶଶୁର ତ ସେମାନେ ବାହାରେ ଆମେ ବି ବାହାରେ। ଏଇଭଳିଆ ଆଉ।
ଆଁଛା ଆଉ ତମ ବାପ ଘରେ।
ବାପ ଘରେ ଆମର ବଡ ଫ୍ୟାମି ହୁଁ ହୁଁ ହୁଁ।
ବାପ ଘରେ ତମର କିଏ କିଏ ଅଛନ୍ତି?
ଅଛନ୍ତି ଏଇ ବାପା ଦାଦା ଖୁଡି ସମସ୍ତେ ତ ଆଉ ଯାହାକୁ ଖୋଜିବ ସିଏ।
ଆଉ କଣ ତମେ ଭଲ ରୋଷେଇ କୋଉ ଗୋଟା
ମତେ ଏତେ ରୋଷେଇ ଆସେନି ମୁଁ ତ ବାହାଘର ପାଖାପାଖି ବି ଟୋଟାଲ କିଛି ରୋଷେଇ ଶିଖିନଥିଲି। ମାନେ କହିଆକୁ ଗଲେ ମତେ ଡାଲମା ବି ଛୁଙ୍କ ମାରି ଆସୁନଥିଲା। ହୁଁ ହୁଁ ତମେ ତ ହେଲେ ଟିକେ ବାହାରେ ରହିଚ ରୋଷେଇ ଶିଖିଯାଉଚ।
ଏବେ କେମିତି କରିପାରୁଛ।
ଏବେ ଧୀରେ ଧୀରେ ଶିଖିଆକୁ ପଡିଲା ଆଉ ଯେତେବେଳେ କୁହନ୍ତିନି ଆ ଉଁ ଉଁ ବଳଦ ବେକଲେ କଁ ସେଟା ଲଙ୍ଗଳା ପଡେ ନା କଣ ସେ ଯୋଉ ଢଗଟା କଁ କୁହନ୍ତି।
କାନ୍ଧେରେ ପଡିଲେ ବଜେଇ ଶିଖ।
ଏ ହଁ। ସେଇଟାକୁ ସେମତି ପଡିଲା ଆଉ କରିଆକୁ ପଡିବ ଆଉ ଧୀରେ ଧୀରେ ତମେ ୟୁ ଟୁବୁରୁ ଶିଖ କି ଯୋଉ ଲୋକଙ୍କୁ ପଚାରିକି ଶିଖ ଯୋଉଠି ଶିକିଆର କଥା ଶିଖିବ ଆଉ।
ଏବେ କରୁଚ ଆଉ ସମ୍ପୂର୍ଣ୍ଣ ଆଉ।
ଧୀରେ ଧୀରେ କରିଲି ତାପରେ ସ୍ୱାମୀ ବି ଟିକେ ସିଏ ଜାଣନ୍ତି ସବୁ ରୋଷେଇ ମୋତେ ଟିକେ ହେଲ୍ପ କରିଦେଲେ ଏଭଳିଆ ଆଉ। ହୁଁ ମୁଁ ବି ଏତେ ଜିନିଷ ବନାଏନି। ସେଇ ସାଧା ଉଁ ଆଇଁଷ ମୁଁ ବି ବନାଏନି ସେ ଆଇଁଷ ଉଁ ଥିବା ଉଁ କେବେ କେବେ ତମେ ଆଇଁଷି ବନାଅ।
ହଁ ମୁଁ କରେ। ଅଣ୍ଡା କରେ ମାଛ କରେ ଚିକେନ କରେ।
ମିଶିକିରି ମାନେ ଏମତି ଦି ଚାରି ଜଣ ବନାଅ କି ନା ଉଁ ସମସ୍ତଙ୍କ
ନା ନା ନା। ମୁଁ ମୋ ସାଙ୍ଗ ଅଛି ମୋ ସହିତ ମୋ ସାଙ୍ଗ ଆହୁରି ଦି ଜଣ ରହୁଛନ୍ତି ମୋ ସହିତ। ତ ସେମାନେ ତାଙ୍କ ପାଇଁ ସେ ନିଜେ ନିଜେ କରନ୍ତି ମୁଁ ବି ମୋ ପାଇଁନି ମୁଁ ନିଜେ ନିଜେ କରେ। ଆମେ ସମସ୍ତେ ମାନେ ଅଲଗା ଅଲଗା ରୋଷେଇ କରୁ। ନିଜେ ନିଜେ ନିଜର ଇଚ୍ଛା ଯୋଉଟା ହବ ନିଜେ କରିକି ଖାଆନ୍ତି। ମୋର ଇଚ୍ଛା ଯୋଉଟା ଆଜି ହେଲା ମୁଁ ସେଇଟା ଏଇନେ ମୋ ନିଜେ କରିକି ଖାଇଲି। ତାଙ୍କ ଇଚ୍ଛା ଯୋଉଟା ହେଲେ ସେ ତାଙ୍କର କରିକି ହେଲେ ଏମିତି ଭଲ।
ସେମିତି ଭଲ ମିଶିକି ରହିଲେ କଣ ଆଜି ଏଟା ବନାହବ। ତାପରେ ଗୋଟେ ମିଶିକି ରହିଥିବ ସେ ଜିନିଷ ପାଇଁ ଇଏ ଟେଲା ନେ ସେ ସେଟାେଲ ନ ନେଇଇ
ନାଇଁ ଯଦି ତମେ ମିଶିକି ବି ରୋଷେଇ କରିବ। ତାହେଲେ ମିଶିକି ରୋଷେଇ କଲେ ବି ଭଲ କାହିଁକି ନା ତମକୁ ଟିକେ ଟିକେ ସମୟ ମିଳିବ ତମ ମାନେ ରୋଷେଇରୁ ଟିକେ ସମୟ ମିଳିବ ଦି ଜଣ ମିଶିକି କରିଦେଲେ ନା। ଟିକେ ରୋ ସେଇ ର ସମୟ ମିଳିଯିବ ଧର ମୁଁ ଟିକେ କରିଦେଲି କିଛି। ଆ ତାପରେ ମୁଁ ଟିକେ ବସିଲି ତାପରେ ସେ ଟିକେ କରିଦେଲା। ମୁଁ ଝର ଭାତ ଟା କରିଦେଲି ସେ ଡା ଡାଲି ଟା କରିଦେଲା। କି କଣ କରିଦେଲା ଏ ଜଲଦି ସରିଯିବ ଆଉ ଏମିତିରେ କଣ ଜଣେ ଯଦି କରରେିବ ଦିଇଟା ଯାକ କରିବା ପାଇଁ ପଡିବ। କିନ୍ତୁ ଏତିକି ନିଜ ଇଚଛାରେ କରିବା ଭଲ।
ନିଜ ଇଚଛାରେ ଯେତେବେଳେ ଯୋଉଟା ଖାଇବ ଇଛାଥିବ ଆଜି ମୋର ଖାଇବାରେ ରୋଷେଇରେ କରିବାରେ ଇଚ୍ଛା ନାହିଁ ମୁଁ ବାହାରୁ ଖାଇବି ଆଉ ସେଇଟା ଆଉ। କି ମୋର ଆଜି କେଉଁ କୁଆଡ଼େ ଯାଇଛି ବୁଲିବାକୁ ମୋତେ ବାହାର ଖାଇଦେବାର ଅଛି ମୁଁ ବାହାରାରେ ଖାଇଦେବି ରୋଷେଇ କରିବିନି।
ବାହାରାରେ ଖାଇକି ମୁଁ ପଳେଇ ଆସିଲି ମୁଁ ଆଉ ରୋଷେଇ କରିବିନି।
ଆମେ ବି ଯେତେବେଳେ ବାହାରେ ରହୁଥିଲୁ ସେମିତି ଥିଲା ଆମେ ସମସ୍ତଙ୍କର ଅଲଗା ଅଲଗା।
ସେଇଟା କିନ୍ତୁ ଭଲ।
ହୁଁ ସେମିତି କରିଦବ ଭଲ କାହିଁ ଝିିନଝଟ ରେ ପଶିବ।
ତୁମ ଘର ପାଖରେ ପିଜୁଳି ଗଛ ଅଛି।
ଆମ ଘର ପାଖରେ ଏଇଠି ତ କିଣା ଆଉ ସବୁ କିଣିବ ଆଉ।
ହ ତ ବୁ କିଣିକି ତ ଖାଇବା ତ ଛାଡ ମାନେ ଦେଶୀ ବିଜୁଳି ଯୋଉଟା କି ଗଛରେ ହୁଏ।
ଯେଉଁଟା ଗଛ ରହୁଥିବ ସେଇଟା ବଢ଼ିଆ।
ହଁ ଏଇ ରଜ ବେଳେ ହୁଏନି ସେଟା ବର୍ଷା ଟିକେ ହେଲେ ସେ ପାଚିଯାଏ ପୁରା ହଳଦୀ ହଳଦି ହେଇଯିବ ସେ ଗଛ। ଗଛରେ ବିଜୁଳି ପାଚିକି ପୁରା ଦେଶୀ ବିଜୁଳି ଯୋଡା ମାନେ ଖାଇବାକୁ ପୁରା ବଢିଆ ଲାଗିବ।
ହଁ। ସେ ଗୋଟେ ଗୋଟେ ପିଜୁଳି ଥିବ ମାନେ ଲାଲ ତା ଭିତରେ ଭିତ ବାହାରୁ ପାଚି ଯାଇଥିବ ହଳଦିଆ ଦେଖନ୍ତୁ ତା ଭିତ
ହଁ ଆମ ଘର ପାଖରେ ରେ ଗୋଟେ ମୋ ଯୋଉ ଗୋଟେ ଜଣେ ଦାଦା ଅଛନ୍ତି ତାଙ୍କର ଗୋଟେ ଗଛ ସେମିତିଆ ବିଜୁଳି ଅଛି। ତାଙ୍କ ଘର ପାଖରେ ଆମର ଘର ପାଖରେ ସେ ଜଣେ ଦାଦାଙ୍କ ଘର କେମତି ମାନେ ତାଙ୍କ ପିଜୁଳି ଉପର ଟା ସବୁଜ କଲର ଭିତରେ ତା ନାଲି।
ହଉ ତାହେଲେ ମୁଁ ରଖୁଛି କେବେ ଆଣିକି ଦବ ତାହେଲେ ଆଉ।
ହଉ।
ହଉ ରଖିଲି।
ହଁ।